ହଁ କରିବେ ଏକ ନମ୍ବର ସହିତ କଥା ହଉଥିଲି ମେସେଜରେ ତ ମୁଁ ଆପଣଙ୍କ କଲ ଟି ଉଠେଇ ପାରିନଥିଲି ବିଳମ୍ବ ହେଲା।
ହଉ ଆମେ ନ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
କଣ କରଚନ୍ତି ଆପଣ?
ଆଜ୍ଞା କୁହନ୍ତୁ।
କମ୍ କପି ଛାଡ଼ିଦେଇଚି।
ଙ୍କ କହିଲେ ଆପଣ?
କଣ କରୁଛନ୍ତି ଆପଣ?
ଆଜ୍ଞା କଣ ବୁଝିପାଇଲିନି।
ଙ୍କ କରଚନ୍ତି ଆପଣ?
ମୁଁ ମୋର ମହିଳା ମିତ୍ରଙ୍କ ସହିତ କହିଲି ନା ମେସେଜରେ କଥା ହଉଥିଲି ବୋଲି।
ଖାଇଚନ୍ତି
କଣ?
ଖାଇଲେ କି ଆପଣ?
ଖାଇଲେ ହଁ ଖାଇଥିଲି ପା।
ଖାଇଚନ୍ତି ଟିକେ ନା ଆଉ ଭୋକ ଲାଗୁନି
ନା ନା ମୋର ସେତିକିରେ ଇନଫ୍।
ପୁଣି
ଆଜ୍ଞା ଯଥେଷ୍ଟ।
ହଁଅ।
ଆଉ ମୁଁ ଏଇଆ କହୁଥିଲି ଯେ ଆମର ଗୋଟେ ଅଛି ଚଳଚିତ୍ରଟିଏ ତାର ନାମ ହେଲା ତାରକ ଭାଇଙ୍କ ଅ ଉଲୁଟା ଚଷମା। ସେଇଠିକାର ଗୋଟେ କାହାଣୀ ଟିଏ କହୁଛି ମୁଁ।
ଆଜ୍ଞା କୁହନ୍ତୁ।
ସେଇଠି ହେଲାନ୍ ସେଇଟା କହିବାକୁ ଗଲେ ଗୋଟେ ସୋସାଇଟିଏ ଯୋଉଠ କିି ମାନେ ସବୁ ମାନେ ପ୍ରକାରର ଲୋକ୍ ଲୋକ ଅଛନ୍ତି, ମାନେ କହିବାକୁ ଗଲେ ସେଇଟା ଗୋଟେ ଛୋଟିଆ ଭାରତ ଯୋଉଟା କି ଗୋଟିଏ ଜାଗାରେ ଉପସ୍ଥିତ ଅଛି। ତ ସେଠି ଆପଣଙ୍କୁ ଦେଖିବାକୁ ମିଳିବ ବଙ୍ଗାଳୀ ଏଁ ତେଲୁଗୁ, ତାମିିଲି ଅ ମରାଠି ବିହାରୀ, ପଞ୍ଜାବୀ, ଗୁଜୁରାଟି ଆ ଏଇଲି ଏଇ ରାଜସ୍ଥାନୀ ସବୁ ପ୍ରକାରର ମଣିଷ ମିଳିବ ସେଇଠି ଆଉ ସେଇଠି ଗୋଟେ ଅ ପ୍ରମୁଖ ଅ ଓ ହ ହୁ ପ୍ରମୁଖ କାମ କରୁଥିବା ଲୋକଟିଏ ତାଙ୍କର ଗୋଟେ ସ୍ତ୍ରୀ ଅଛି ହେଲା ତାଙ୍କର ନାମ ମୁଁ ନେବିନି ଆଉ ଗୋଟେ ପୁଅ ଅଛି ଆଉ ଗୋଟେ ତାଙ୍କର ବାପାଟିଏ ଅଛନ୍ତି। ତାଙ୍କ ମା ମରିଯାଇଛନ୍ତି ଆଉ ତାଙ୍କ କିନ୍ତୁ ତାଙ୍କ ଘରେ ତାଙ୍କର ସ୍ତ୍ରୀ ଥାଉ ଥାଉ ସେ ତାଙ୍କ ପଡିଶା ଘର ଅ ପଡ଼ିଶା ଘର ଆ କଣ କୁହନ୍ତି ଅ ଓ ତାଙ୍କୁ ତ ଭାଉଜ ତ ଡାକନ୍ତିନି ତାଙ୍କୁ ନା ଧରିକି ଯି ବୋଲି ଡାକନ୍ତି। ଅ ସେ ସେ ତାଙ୍କ ପଛରେ ପୁରା ପାଗଳ ଅଛନ୍ତି। ଜନ୍ମ ଜନ୍ମରୁ ମାନେ କଣ କୁହନ୍ତି ଯୋଉ ମାନେ ଆରମ୍ଭ ହେଲା ଦିନଠୁ ଚଳଚିତ୍ର ଟି ସିଏ ସବୁବେଳେ ଯେତେବେଳେ ବି ବୁ ମାନେ ସୂର୍ଯ୍ୟ ଦେବତାଙ୍କୁ ପାଣି ଦେବା ପାଇଁ ବାଲକନି କୁ ଆସିବେ ସେ ପାଣି ଦେଲା ପରେ ସବୁଥର ପ୍ରାୟତଃ ବବିତାଜୀଙ୍କ ସହ ଦେଖା ହେଇଯାଏ। ଯୋଉ ଦିନ ଦେଖାହବନି ସେ ଭାବିବେ କିତନେ ଦିନୋ ସ କେତେ ଦିନରୁ ଜହ୍ନ ଟିକେ ବାହାରିନି ଆପଣ କେବେ ବାହାରିବେ? ଜହ୍ନ ବୋଲି କୁହନ୍ତି ଠିକ ସେଇ ଟାଇମ ରେ ସେଇ ଜହ୍ନ ଟିକେ ପଳେଇ ଆସିବା ନହେଲେ ଜହ୍ନର ଅ ସମ୍ପର୍କୀୟ ଜଣେ ପଳେଇ ଆସିବେ। ତ ସେଇଭଳି କଣ କହିବି କିନ୍ତୁ ମତେ ସବୁଠୁ ଭଲ ଲାଗେ ଦୟାର ଖାଇବା ଟା ଭଲ ଲାଗେ ଭଲ ଭଲ ଖାଇବା ବନେଇଦିଏ ସାଙ୍ଗେ ସାଙ୍ଗେ ଆପଣ ଆଖି ମୋଜିକି ଖୋଲି ନଥିବେ ସେ ଖାଇବା ବନେଇକି ପ୍ରସ୍ତୁତ କରିକି ରଖିଦେଇଥିବ ଆପଣଙ୍କ ସାମ୍ନାରେ।
ଆଜ୍ଞା ଆଜ୍ଞା।
ଆଉ ଆଉ ଗୋଟେ ଅଛି। ଯିଏ କି ବି ମାନେ ବ୍ୟବସାୟ କରେ। ପାମ୍ପଡ ଆଉ ଆଚାର ର। ସିଏ ଭଲ ଭଲ ପାମ୍ପଡ ଭଲ ଭଲ ଆଚାର ବନାଏ। ବହୁତ ପ୍ରକାର ଆଚାର ବନାଏ ତା ପା ଖରେ ଆପଣ ବହୁତ ପ୍ରକାରର ଜିନିଷ ବି ପାଇବେ ତ ସିଏ ଗଲା ଆଉ ଆଉ ଜଣେ ହେଲେ ଅନ ଏ ଟି ଏମ ପଇସା କାଢିବା ମେସିନ। ବୋଲି ଭାବଦେଲି ତାଙ୍କ ନାଁ ଟି ହେଲା ଅଞ୍ଜଳି ତାରକ ମେହେତା।
ଆଜ୍ଞା ମୁଁ ଜାଣିଛି।
ଆହ୍ ୱା କ୍ୟା ବାତ୍ ହେ। ଭଳି ଏକ ଚଳଚିତ୍ର ପ୍ରଥମେ ଆସୁଥିଲା। ସେଇଠି ସେଇ ସୁଆମୀ ସ୍ତ୍ରୀ ସୁଆମୀ ସ୍ତ୍ରୀ ମାନେ କହନ୍ତି କିନ୍ତୁ ଯେହେତୁ ଏଇ ଚଳଚିତ୍ରରେ ସେ ସ୍ୱାମୀ ସ୍ତ୍ରୀ ରୋଲ୍ କରୁଚନ୍ତି। ସେଥି ଯୋଗୁଁ ମୁଁ କହିଲି ସ୍ୱାମୀ ସ୍ତ୍ରୀ। ହଁ ଦି ଜଣ ଯାକ ଭଲ କରି କେବେ ମତେ ଆଶା ଲାଗୁଚି ଆଶା ଅଛି। କଣ କହିବି ମତେ ଆପଣ କୁହନ୍ତୁ ଟିକେ ଏବେ।
ଆଜ୍ଞା। ତୁମେ କଣ ଚୁପ୍ ହେଇଗଲେ ଯେ?
ଆରେ ଆପଣ କୁହନ୍ତୁ ଟିକେ କହିଲି ପା।
ମୁଁ ଆପଣଙ୍କୁ କଣ ହିଁ କହିବି ମୁଁ ତ ସେଇ ମାନେ ଚଳଚିତ୍ର ଟିକେ କିଛି ଦେଖେ ନାହିଁ ତ କଣ ହିଁ ଜାଣିପାରିବି।
ଆପଣ କଣ ଦେଖନ୍ତି କହୁନାହାନ୍ତି ମୁଁ ସେଇ ବିଷୟରେ କହିବି। ହାଲୋ। ଶୋଇପଡିଲେ କି ଆପଣ? ହାଲୋ ଶୋଇପଡୁଛନ୍ତି ବୋଧେ ଆପଣ? ନହେଲେ ଆପଣ ଗୋଟେ କାମ କରନ୍ତୁ ରଖିଦେଇକି ଶୋଇପଡ଼ନ୍ତୁ।
ନାଇଁ ନାଇଁ ମତେ ନିଦ ଲାଗି ନାହିଁ ମୁଁ ଟିକେ ମେସେଜ କରୁଥିଲି, ଆଜ୍ଞା ଆପଣ କୁହନ୍ତୁ ଏବେ।
ଆପଣଙ୍କୁ କଣ ଭଲ ଲାଗେ କୁହନ କହୁନାହାନ୍ତି ସେଇ ବିଷୟରେ କଥା ହବା।
ମତେ ମତେ ଭଲ ଲାଗେ ଗୋଟେ ଜାଣିଛନ୍ତି ମାନେ ଓ ଛୁଟି ଛୁଟି ଆଉ କଲେଜ କ୍ୟାମ୍ପସ, ଅଫ କ୍ୟାମ୍ପସ ସେମିତି ଭଲ ଲାଗେ। ହେ ହେ ହେ।
ଅ ଅଫ୍ କ୍ୟାମ୍ପସ ଭଲ ଲାଗେ?
ଆଜ୍ଞା।
ଆଚ୍ଛା, ହଉ ଶୁଣନ୍ତୁ? ମାନେ ମୁଁ କାଲିର କଥା କହୁଛି ଆ ଆପଣଙ୍କୁ ମୁଁ କାଲି ଯେତେବେଳେ ଅଁ କଁ କହିବି କହୁଥିଲେ?
କହୁନାହାନ୍ତି ଆପଣ କାଲି କଣ ସେତେବେଳେ ଅଫ୍ କ୍ୟାମ୍ପସ କହିଲେ ଆପଣ କଣ ଗୋଟେ
ନା ନା ଅଫ୍ କ୍ୟାମ୍ପସ ନୁହଁ ମୁଁ କାଲିର କଥା କିଛି କହିବା ପାଇଁ ଚାହୁଁଥିଲି କିନ୍ତୁ କହିପାରିଲିନି କଣ ଟା ହେଲା ମୁଁ ରହିଗଲି। କଣଟା କହିବି କହୁଥିଲି ଦେଖିଲେ ଭୁଲିଗଲି ମୁଁ କଣ କହିବି ଆଉ। ଭୁଲା ମନ ତ ସବୁ ଭୁଲି ଯାଉଚି ଆଉ।
ଆପଣଙ୍କର ଭୁଲା ଏଇ ଭୁଲା ମନ ଦିନେ ଆପଣଙ୍କୁ ଖାଲି ମାଡ଼ ଖାଇବ।
ନା ନା ନା ଆରେ କଣ କହିବି କହୁଥିଲି। ହୁଁ ହୁଁ କଣ କହିବି କହୁଥିଲି ମନେପଡୁ ନାହିଁ ଏବେ।
ମନ ଟିକେ ପକାନ୍ତୁ ମନେ ତ ପଡିଯିବ।
ମନେ ତ ପଡିଯିବ ଯେ କିନ୍ତୁ କୋଉ ବିଷୟରେ କହିବି କହୁଥିଲି
ହୁଁ, ମନେ ପକାନ୍ତୁ।
ହଁ ମୁଁ ପୁରା ପ୍ର ଚେଷ୍ଟା କରୁଅଛି। ମନେପକେଇଆର, ହଁ। ଶୁଣନ୍ତୁ।
ଉଁ, ମନେ ପକଉନାହାନ୍ତି ଆଉ।
ଆପଣ ପୁରା ପୁରା ପୁରା ସୋଇବା ଅବସ୍ଥାରେ ଅଛନ୍ତି ବୋଧେ।
କଣ ଆପଣ ଏମିତି ଭୁଲାମନ ଯେ ଗୋଟେ, ଭାରି ଗୋଟେ ଭୁଲାମନ।
ପୁରା ଆପଣ ଶୋଇବା ଅବସ୍ଥାରେ ଅଛନ୍ତି ବୋଧେ।
କଁ କହିଲେ?
ଆପଣ ପୁରା ଶୋଇବା ଅବସ୍ଥାରେ ଅଛନ୍ତି ବୋଧେ।
ନାଇଁ ମ। ମୁଁ ଏଥିରେ ଟିକେ ଶବ୍ଦ ଟିକେ କମ ଶୁବୁଚି ମେସେଜ କଲେ ଆଉ ଆମର ମାନେ ସେ ଯୋଉ ରୋଲ ନମ୍ବର ଏକେ ମତେ ମେସେଜ କରିଚାଲିଛନ୍ତି।
ଆପଣ କହୁନାହାନ୍ତି ରହିଯାଆନ୍ତୁ ଆପଣ କୋଉଢି? ତିରିସ୍ ଘଣ୍ଟାଟେ ଘଣ୍ଟାଟେ ପରେ ଆପଣ ସମ୍ପର୍କ କରିବା ପାଇଁ ଚେଷ୍ଟା କରିବେ।
କିଏ? କଣ ଆପଣଙ୍କ କଥା ବୁଝିପାରୁନି ମୁଁ?
ଆପଣଙ୍କ କଥା ଟିକେ ଧୀରେ ଶୁବୁଚି ମତେ ଏବେ କଣ ମୁଁ କଣ କହିବି ଆଉ ଆପଣଙ୍କୁ।
ହାଲୋ। ଏବେ ଶୁଣାଗଲା?
କଁ କହିଲେ?
ଏବେ ଶୁଣାଯାଉଅଛି?
ଆଜ୍ଞା ଏବେ ଶୁଭୁ ଅଛି ମତେ।
ଅ ହଉ ସେ ଆପଣ ତର କରିଚି କି ମୁଁ ମୋର ମନେ ପଡୁନି।
କଁ କରିଚନ୍ତି?
ମାନେ ମତେ କିଏ ସମ୍ପର୍କ କରିବା ପାଇଁ
ଏଇଟା ମୁଁ ବି ଆମେ ଏତେ ସମ୍ପର୍କ କରି ସାରିଲିଣି ମୋର ବି ମନ ପଡୁନି କିଏ କରିଚି କଣ କରିଚି।
ଅର ହଁ ଏଥର ମୁଁ କରିଚି କାହିଁକିନା ଅ ଆପଣ ଅ ବହୁତ୍ ଡେରିରେ ମୋ ଉତ୍ତର ଟା ଦେଲେ ସେଥିପାଇଁ ମନେ ପଡିଲା।
ନାଇଁ ମୁଁ ଦେଖିଲି ଆପଣଙ୍କର ମେସେଜ୍ ଟି ଯାଇକି ଦେଖିଲି ତ ଆପଣ କରିଚନ୍ତି। ଯଉ ଆମର ଡେଙ୍ଗୁ କୁ ପଚାରିଲି ମୁଁ ଆପଣଙ୍କର କେତେଟି ସରିଚି କାମ କହିଲେ କି ବାରଟି। ମାତ୍ର।
ଓହୋ।
ମୁଁ ତାଙ୍କୁ ଗୋଟେ ଏ ଯଉ ଅ ଭୁଲୁ ଚିହ୍ନ ପଠେଇଦେଲି।
ଭୁଲୁ ଚିହ୍ନ ମାନେ କଣ ପଠେଇଦେଲେ?
ଯଉ ନାଲିରେ ଗୋଟେ ନଥାଏ ଭୁଲୁ ଆପଣଙ୍କୁ ବି ପଠଉଚି ସେଟା ପଠେଇଥିଲି ମାତ୍ର ଏତିକି କରିଚନ୍ତି ନା ସେଥିପାଇଁ ଭୁଲ୍।
ହଁ ମତେ ବି ପଠେଇଥିଲେ ମୁଁ ଦେଖି ଅଛି ଆପଣ ପୁଣି ପଠେଇ ଦେଲେ?
ଆଜ୍ଞା। ଆପଣ କଣ ଡେଙ୍ଗୁ ଙ୍କ ସହିତ କଥା ହଉନାହାନ୍ତି କି କାମ ପାଇଁ?
ଏବେ ମୁଁ ତ କାହାରିକୁୁ ଜଣେଇବାର ନଥିଲା ବୋଲି ମୁଁ ତ ଦି ଦିନ ହେଲା କଥା ହଉନଥିଲି। କେବଳ ଆପଣଙ୍କ ସହ କଥା ହଉଥିଲି। ଆଉ କାଲି ତ ମୁ ସେମିତି ଟିକେ ବି ପାରିନଥିଲି। ଆଉ ଆଜି କଥା